ହାଲୋ।
ହାଲୋ।
ଭାଇ ଭଲ ଅଛ?
ହଁ ଭାଇ ଗୁଡ଼୍ ମର୍ଣ୍ଣିଂ।
କଣ କରୁଛନ୍ତି?
ଏଇ ଏବେ ହେ ମାର୍କେଟ ଟିକେ ଯାଇଥିଲି ଯେ, ଆସିଲା ବେଳକୁ ବର୍ଷା ହେଲା ଯେ ଓଦା ହେଇଯାଇଛି ପୁରା।
ହଁ ବା ବର୍ଷା ଯୋଗୁ ଦିନ ଯାକ କାଲି ତ ରାତି ଠୁ ଲାଗି ରହିଛି ଆମର। ଆଉ ଏବେ ବି ହଉଛି ବର୍ଷା ଛାଡି ବିି ନାହିଁ। ଆଜି କଣ? ହଁ ଭାଇ ହଁ ଆଜି କଣ ଡ୍ୟୁ- ମାନେ ଅ କାମ କରନ୍ତି? ଅଫିସ୍, ଫଫିସ୍ ଅଛି ନା ନାହିଁ?
ଅଫିସ୍ ନୁହଁ। ମୁଁ ନିଜେ ଏଇ
ଆଚ୍ଛା ବିଜିନେସ୍ କରନ୍ତି କି?
ଟ୍ରାଭେଲ ରେ ଅଛି। ହଁ।
କିଛି ଛୋଟ ନୁଁ କାମ ମାନେ ଇନ୍କମ୍ ତ ହଉଛି। ଆଉ ଛୋଟ କଣ? କିଛି ଛୋଟ ନହିଁ ଭାଇ। ସବୁ କାମ ବଡ। କାମ ତ
ଛୋଟ ରୁ ବଡ ହବ ଆଉ।
ହଁ ନିହାତି ଭାଇ। କି କଥା? ମୁଁ ବି ସେମିତି କିଛି ବଡ ଇଏ କରନୁ, ଆମେ ବି ଭାଇ ଡାଟା ଏଣ୍ଟ୍ରି କାମ। ମୋର ମୁଁ କରୁଥିଲି କରିଥିଲି ଚାକିରି ବି କରିଥିଲି ମୋ ମା ଟିକେ ଗୋଟେ ପୁଅ ତ ମା ଟିକେ କାନ୍ଦିଲା ଦିଇ ହଜାର ସତରରୁୁ ଛାଡିକି ହଁ ମୁଁ ଭାଇ ଦି ହଜାର ନଅରୁୁ ବାହାରେ ଯାଇକି ପଢୁଥିଲି, ଚାକିରି କଲି ଦି ହଜାର ତେର ଲାଷ୍ଟ ଚଉଦ ଫାଷ୍ଟ ରୁ ଚାକିରରି କଲି। ଦିଇ ହଜାର ସତରରେ ଛାଡିକି ଆସିଲି, ମା କାନ୍ଦିଲା ବହେ, ରହିଲିନି ଟାଇପଡି ଯାଇଥିଲା ଟିକେ ଯାଇଥିଲା ବୁଲିବାକୁ ମଥୁରା, ବୃନ୍ଦାବନ, ଦିଲ୍ଲୀ ଏମିତି ଯାଇଥିଲା ମୁଁ ଦିଲ୍ଲୀ ରେ ଥିଲ ଆ ଆଗରା ଫାଗାର ବୁଲିବ ବୋଲି କହିଲା, ଏମିତିଆ ବର୍ଷା ଟାଇ ଗଲା ଯେମିତି ଦେଖିଲା କହିଲା ନା ଯାହା କରୁୁ କର ଏଇ ପାଖରେ ରହିକି କର ଓଡିଶାରେ ଆଉ, ଆଉ ମୁଁର କି କ ନାଇଁ ଏ ନାଇଁକି ଛାଡିକି ଭାଇ ଲାଇନ ନିଜ ଫିଲ୍ଡ ଛାଡିକି, ଅନ୍ୟ ଫିଲ୍ଡ ରେ ଅଛି, ଆଉ କଣ କରିବା?
ଆଛା ଆଛା ଆଛା। ସବୁଠୁ ଭଲ ଘରେ ଖାଇ ପିଇକି ଦଶ ହଜରେ ହଉ ପଛେ ଘରେ
ହ ଭାଇ ସେଇ ପରା, ସେଇ ଯୋଗୁ ବିି ନେଇକି ଆଇଲି, ଜମାରୁ କାନ୍ଦିଲା, ଜିଦିକଲା, ଖାଇଲାନି, ରୁଷିଲା, ଏମ ହେଲା ମୁଁ ଏଇଠୁ ଆଇଲି ପୁଣି ବାହାରିକି ଆଉ
ଇତିହାସିକ ଭୁବନେଶ୍ୱରରେ ଗତି ବୋଲି ଜାଣିଥିବ ଯଦି ଗୋଟେ ଅଛି ଫ୍ଲୟିଙ୍ଗ ଏକାଡେମି ଗତିର ସେଇଠି ଆସିକି ଥିଲି ଏୟପୋର୍ଟରେ ଭିତରେ ଅଛି ଗତି, ଗଭର୍ଣ୍ମଣ୍ଟଭିସନ୍ ଟ୍ରେନି ଏକାଡେ଼ମି। ସେଠି ଯାଇକି ଛଅ ମାସ ଖଣ୍ଡେ ଭାଇ ରହିଲି ସିନିଅର ପୋଷ୍ଟରେ ରହିଲି। କିନ୍ତୁ ଏମିତି ପଲିଟିକ୍ସ। ମାନେ ଛୋଟ ଅର୍ଗାନାଇଜେସନ କିନ୍ତୁ ଏତେ ପଲିଟିକ୍ସ ଯେ ଭାଇ କରିହବନି କାମ, ହେଇଥିପାଇଁ ଛାଡିକି ପଳେଇ ଆଇଲି ଅଛି ଅଛି ଅଛି, ଏମିତି, ତାପରେ ମୁଁ ବି ନିଜେ ଭାଇ ବେପାର କରୁଥିଲି। ଦି ଭାଇ ମିଶିକି କରୁଥିଲୁ, ଦି ଭାଇ ମାନେ ମୋର ନିଜର ନୁହଁ ମାଉସୀ ପୁଅ ଭାଇ ଜଣେ, ସେ ମିଶିକି ଆମେ ଦି ଜଣ କରୁଥିଲୁ, ଆ ପାଞ୍ଚ ହଜାର ଟଙ୍କା ଖଣ୍ଡେ ଚାକିରି ଛାଡିକି ଆଇଲା ପରେ, ପାଞ୍ଚ ହଜାର ଟଙ୍କା ଜମା ଗୋଟେ ଷ୍ଟାର୍ଟ କରିଥିଲୁ। ତା ଦୂରୁ କରିକି ପାରିଲେ ଆଇଟି ସି ଆଉ ପ୍ରାଇମ ଏମିତି ସବୁ ପୁରେଇକି ବର୍ତ୍ତମାନ ଢେଙ୍କାନାଳରେ ଡିଷ୍ଟ୍ରିବ୍ୟୁଟିଂ କରୁଚୁ, ୟା ସବୁ ନେଇକି। କିନ୍ତୁ ମୁଁମୋର ଏଇପଟେ ଅଛି, ସେ ଗୋଟେ ପର୍ସନାଲ କାରଣ ଯୋଗୁଁ ଛାଡି ଆସିଲି ସେଇଠୁ ଆଉ ରହିଲୁ ସେଇଠୁ ତାପରେ ଏମିତି କାମ କରୁଛୁ ଆଉ ବୁଲୁଛୁ ଆଉ ନିଜ ଫିଲ୍ଡ ଚାଲିଲେ ତ ଏଇା ଆଉ, ଆଜ୍ଞା
ଢେଙ୍କାନାଳ କଣ? ଓ ହୋ, କୋଉ ପଟୁ କହଲେ? ହଁ ଆଛା ଆଛା।
ଆପଣ ବି ଢେଙ୍କାନାଳ ରୁ କି?
ହଁ ହଁ ହ
କି ଜଗ ହେକି ମୁଁ କାଇହିଁ ଜାଣିବି ଟୋନ ଟା ବିଁ
ହଁ ଅ
ଯୋଗାଇ କିହୋ?
ହଁ ଅ
ଆଉ ଭାଇ ଆଉ ଆଉ ଚିନି ସାଇଲିଣି। କିଏ ତାହେଲେ ଆ କୁଆ କୁଆ କୁୁଆ ଏମିତି ହେଇକି ଅଛୁ ଆଉ
ମୁଁ କିତ ପୁର ଜାଣିପାରୁନି ଅନେ କିଏ ବୋଲି
ଏନ୍ ଚାଇ ଏନ୍ ଚଇ ଅଫିଛି
ହଁ ବବ ଭାଇ
ହଉ ଭାଇ ତାପରେ ଗପୁଚୁ ବସିକି ଆଉ କହ, ଆ ଆଉ ଏତି ଏମତି ହେଇକି ଆଜ୍ଞା ଯିବ ହେଇଛି ଆଉ ନିଜ ଫିଲ୍ ଛଡିକି ବହିଛୁ ଏଇକି ଆଉ କଣ ଭାଇ? ଚାଲିଛି ଆଉ, ବର୍ଷା ତ ଢାଲୁଛି।
କେତେ ଥର ମତେ ଲିପୁନ୍ ଭାଇ କହିଛନ୍ତି ଆଉ, ତୁ ନେଇଯାଉ ବୁବୁ ଭାଇଙ୍କ ନମ୍ବର ଟା କଥା ହବ ବୋଲି
ଏପଟେ ବସିକି ଭାଉଜଙ୍କ ନମ୍ବର ଲଗଇନ କରିକି ବସିକି ଗପୁଛନ୍ତି ସେପଟେ ମୁଁ ଏପଟେ ବସିିକି
ଅଫିସ ରେ ଅଛନ୍ତି ନା?
ହଁ ଭାଇ।
ଟାଉ ଟରିଆ ଲୋକ ତାଙ୍କୁ ଦଉଛି ମତେ କଣ କହିଛନ୍ତି ଜାଣିଛ?
ହଁ।
ମୁଁ ଗୁଣ୍ଠୁଣି ଆସିଛି ଟୋ ଟୋ ବିସ୍କିଟ୍ ରେ ମୋର ପନ୍ଦରଟା ଥିଲା ମୁଁ କହିଲି ଭାଇ ଟିକେ କରିଦିଅ ମୁଁ ଅଲଗା ଏପଟସେପଟ ହଉଛି କରିପାରୁନି ମୁଁ ଖୁଣ୍ଟୁଣି ଭିଜିଟ ରେ ରେ ଆଇଛି ଗଲା ପରେ ତମର କଥା ହେବି।
ହଉ ଆଉ ସେ ଏଇଠି ବଇ ଛନ୍ତି। ଏଇଠି ବଇଛନ୍ତି ଆସିକି ଭାଉଜ ଙ୍କ ନମ୍ୱର କଥା ହଉଛନ୍ତି ଲଗଇନ୍ କରିକି? ହଁ ହଁ ହଉ କିଛି କହିବନି ମୁଁ କରିନି କହିନି ଦେଖିବ ଭିଡିଓ କରିକି? ହଉ ବ୍ରେକ ଫାଷ୍ଟ କରି ସରିଲଣି?
ହଉ ଏଇ ସକାଳୁ ଏଇ ଦେଖ ବ୍ରେକ ଫାଷ୍ଟ କରିକି ଯାଇଥିଲି କାଲି ଏଇ ବର୍ଣ୍ଣନା ଟା ଟିକେ ଖରାପ ଅଛି ତ? ତା ସୁଇଚ ଟା କାମ କରୁନି ଥରକରେ ସୁଇ ଷ୍ଟାର୍ଟ କଲେ ହଉନି। ଆଉ ଟାଣିଲା ବେଳକୁ ଷ୍ଟାଟ୍ ଟା ବନ୍ଦ ହେଇ ଯାଉଛି ସେ ସୋରୁମ୍ ପଚାରୁଥିଲି ସେ କହିଛନ୍ତି ସେଠି କେଣ୍ଡା ପ୍ରାସର ଆସ ଧରିକିରି ଯିବି ଆଉ ଟିକେ ବଣସିଂ ଯାଇଥିଲି ଆସିଲି
ଆଜ୍ଞା।
ହଁ।
ବନ୍ସିଂ ମାନେ କଣ କାମ କି ବନ୍ସିଂ ରେ।
ହୁଁ ସେ ମାମୁଁ ଙ୍କ ଗାଡି ଟା ଆଣିଥିଲୁ ତ କାଲି ଭୁବନେଶ୍ୱର ଯାଇଥିଲୁ ନା। ଏଟା ଯେହେତୁ ଟିକେ ହେଲାନି ଆଉ ଆର ଗାଡ଼ି ଟା ତ ପୁଣି ନେଇକି ଯାଇଥିଲୁ କୁଆଡେ ଆର ମାମୁଁ ଆଉ ଜଣେ ମାମୁଁ ଅଛନ୍ତି ହଁ।
ହଉ ହଉ। ମୁଁ ସେଇୟା କହୁଛି ହଠାତ୍ କାହା ସହ ମତେ ଟୋନ ଟା ବି ଜାଣ ଜାଣ ଲାଗିଲା ମୁଁ କହିଲି ହଁ କଥା ହୋଉଛି ତ ହୋଉ ଆଉ। କଣ ହଉଛି ଆଉ ଘରେ ଆଜି କଣ ରୋଷେଇ କରିବ ନା ଜାଣିନ?
ଘରେ ଅଛି କଣ ହେଇଛି କିଛି ମୁଁ ଜାଣିନି।
ହୁଁ ମୁଁ ତ ଚୂଡ଼ା ଖାଇଦେଇକି ଆଇଛି ଆଉ ବସିଛି ତ ଆଉ ଦେଖିଆ ଗୋଟେ ବେଳକୁ ଯିବି ଆଉ ଜଣା ପଡିବ ଆଉ ନନା ଏପଟେ ତାଙ୍କର ବସି ଅଛନ୍ତି ଉପରକୁ ହିଆଡେ ଗଲେଣି ଥିଲେ ଆକେଶା ହେରିକା କେହି ନାହାନ୍ତି। ସେ ସବୁ ସାଇଡ ଯାଇଛନ୍ତି ନେଇକି ତାର ନେଇକି ଯାଇ
ଏ ପେଟେଣ୍ଟ ଫେମେଣ୍ଟ କଣ ହଉନି?
ଏ ୟା ପରା ଦେଖୁଛ କଣ କହିବ ଦି ମାସ ହେଲାଣି ଆମର ନାହିଁ ତାଙ୍କର ଚାରି ମାସ ହେଲେ ନାଇଁ କଣ କହିବ ମାନେ କିଛି ଆ ଛାଡ଼। କାଲି ତ ଏ ଝଗଡା ଏଇଥି ପାଇଁ ବହେ କରିଛନ୍ତି ଏଇ କପିଳା ଏଇଟା ଯୋଉ ଆମ ରୋଷେଆ ନୁହଁ। ସେ କହେନି କହେନି ଦିନେ ମାନେ ଆରଗରା ପଡିଗଲେ ଟିକେ ନୁ ସେ ତାର ସବୁ ଗାଈ ବାନ୍ତି କରିଦେଇଗଲା ଆଉ। ସବୁ ଚିଲେଇଲା ଚିଲେଇଲା ବହେ କଣ କିଏ କହିବ ଆଉ ସ ଯାହା କହୁଥାଏ ପିଇଛି ସିନା। କିନ୍ତୁ ଯାହା କହୁଛି ସତ ହିଁ କହୁଛି ଆଉ ସିଏ ଗୋଟେ ନଅ ହଜାର ଟଙ୍କା ଦରମା ପାଉଛି ତମେ ଦି ମାସ ତିନି ମାସ ଯଦି ରଖିବ ତାର ପଇସା ଟା ସେ କିଆ ଖଟିବ କହିଲ ଭାଇ? ଆ ଏମିତି ହେଇକି ବହେ ପାଟିୁତୁଣ୍ଡ ଏୟା ଇଏ ସିଏ ତମେ କଣ ପାଇଁ ପଇସା ଦଉନ କି ଇଏ ଆ ସାର୍ କହିଲେ କମ୍ପ୍ଲେନ୍ କରିବି। ଡେଲି କରିବାକୁ ପିଡି ସାରଙ୍କୁ କହିବୁ ଦେଖିଲା ଆଳୁ ସକାଳ ପାଇଲା ବେଳକୁ ସାଇଡ ରେ ଥିବେ। ଆ ସେ ଯାଇକି ରାତିକି ଆଉ କମ୍ପ୍ଲେନ୍ ଟା କିଏ କଣ ଆମେ କରିବାକୁ ଯିବୁ? ଆଉ ଜୁନିୟର ଷ୍ଟାଫ୍ ହେଇକି କଣ କମ୍ପ୍ଲେନ କରିବୁ ତମେ ଯଦ ସିନିଅର ଆମ ସହିତ ଠିଆ ହବନି ଆ କାମ କହିଲା ଆଳକୁ କରୁଛ। କହୁଛ ଆଠଟା ଯାକେ ବସିକି କରୁଛୁ କାମ ଆଉ ହେତେବେଳେ ଆଉ ଦୟାଟା ଦେଖାଯାଉନି। ପଇସା ଟା ନିଜେ ଭାଇ ବିଶ୍ୱାକଣ୍ଟ୍ରାଟ୍ର ର ଦବ ସେ ପଇସା ଟା ନେଇକି ନିଜେ ପୁରେଇ ଦେବେ। ଟଙ୍କା ଟେ ବି ଖର୍ଚ୍ଚ କରିବାକୁ ଦେବେନି ଏଇଟା କାମ ଆଉ ତମ ପାଇଁ କାହିଁ ଆମେ କାମ କରିବୁ ସେଇ ଯୋଗୁ ଏଉ ରା ଝଗଡା ଝାଣ୍ଟି ଜବର
ସେରା ଭାଇ କହୁଥିଲେ ତ
ଲିପୁ ଭାଇ କିତ କାଲି ଡାଇରେକ୍ଟ କହିଲେ ନନା ତମର ତ କିଛି ପଇସା ନ ଆସିଲେ କି ତମେ ଆସିବନି ଯଅ ଭାରି ଘରକୁ ଗାଡି କୁଆଡେ ଗଲା ପଚାରିଲେ ମୁଁ ବୁଝିବି ଏଇ କଥା ନା ଏରା ଗୋଟେ ତମେ ପଇସା ଦବନି ଆଚ୍ଛା ତଥାପି ନନା ବହୁତ କଲ୍ କରୁଛନ୍ତି ସେତ ନନା ତାଙ୍କୁ ବହୁତ କଲ୍ କରୁଛନ୍ତି। ସ ଉଠଉଛନ୍ତି ହଁ ଆଜି କରୁଛି ମାନେ ସିଏ ଆଉ କଣ ଏଠି ବଇଛନ୍ତି ନା ଦେଖୁଛୁ ଆମେ ଭୋପାଲରେ କଣ ହଉଛି ସେ ହେଇଆ କହିଦେଇକି କଣ କହୁଛି ଇଏ କରୁଛି ଆଜି କରୁଛି କାଲି କରୁଛି କହିକି ଖେଳୁଛିଗଡା ଗଡେଇ ଚାଲିଛି ଆଉ ତଥାପି ତ କହିଛି ଏଇ ସପ୍ତାହରେ କରିବ ବୋଲି ଏଇ ସପ୍ତାହେ ଆଜି ଏଇପ୍ତାହ ତ ଗଲା ଆର ସପ୍ତାହରେ କରିବ ବୋଲି ତ କହିଛି
ଦେଖିବା କଣ ହୋଉଚି କର ଦିଏ ସବୁବେଳେ ଦିଏ କିନ୍ତୁ ଏଇଆ ତ ଲେଟ୍ ଆଉ ଦବ କିନ୍ତୁ ଲେଟ୍ ତ ଏମିତି
ହଁ ଲେଟ୍ କଣ କି ମାସେକେ ଦି ମାସେ ହେଲେ ଚଳିବ ତାଠୁ ଅଧିକା ହେଲେ ଫୁଣି ଆମେ
ନା ଆଉ ଆଉ ଆଉ ସବୁ ହଇରାଣ ହେଇଯିବ ଚାରିଆଡୁ ନା ସବୁ ଆଉ ତାପରେ ଗାଡି ଆଉ ସମସ୍ତେ କିି କଣ କ୍ୟାସ ରେ ଆଣିଥାଏ ଯାହାର ଇନ୍ସୁରାନ୍ସ କି କଣ ଯାହା ବି ତ ହବ ନା। କିସ୍ତି ଦିଆଯାଉଥିବ କାହାର କାହାର ଇନ୍ସୁରାନ୍ସ କି ମେଣ୍ଟେନ୍ସ କି କଣ ଯାହା ଲେହେତ ଖର୍ଚ୍ଚ ନା ନାଇଁ। ତମର ତାପରେ ଫାଷ୍ଟ ଅଫ୍ଲ୍ ତମର ହେତରେ କିଛି ମୁଣ୍ଡ ପୁରେଇବାର ନାହିଁ ଆମ କାମ କଲ ଆମ ପଇସା ଟା ଦେଇଦବ। ହୋଉ ଆମେ ଯୁଆଡେ ଖର୍ଚ୍ଚ କଲୁ କି ରଖିଲୁ କି ଯାହା କଲୁ ତମର ଏଥିରେ କିଛି ମୁଣ୍ଡ ଫୁରେଇ ବାର ନାହିଁ। ଆ ଏଇଟା ତମର କଣ ଯାଉଛି ଆମେ ଯାହା କଲୁ ଆଉ ପଇସାଟା ଦେବ ନା ଆଉ ତମେ କହିଲେ ହେ ସାର୍ କାଲି ହିଆତି ହେଇକି କହିଥିଲି କାମ ପଇଲା ବେଳକୁ ତ କହିଦଉଛନ୍ତି ଆଉ ପଇସା ଟା କମେଇକି କହୁନାହାନ୍ତି ଦେଲା ବେଳକୁ ହେଟି କିଛି କହିଲେନି ପଳେଇଲେ କହିଲେ ଏତେ ଦିନ ପରେ ମତେ ସେ ଏମିତି କହିଲା ଇଏ କଲା ଆରେ ବୁଝିବନି ତମେ ତମେ ତ ବୁଝୁନ ସିନିୟର ହେଇକି ଦୁଃଖ ଆଉ କିଏ ବୁଝିବ କାହାକୁ କହିବି।
ହଁ
ନା ବେକାରିଆ କାମ ଏମିତି ଆଉ କଣ କରିବା ଆଉ। ଅଛି ଏଠି ଘର ପାଖଟା ବୋଲି ହଁ ମୁଁ ମୋର ମୋର ତିରିଶଟା ଯାକ ସରିଯାଇଛି। ମତେ ଖାଲି କଲ୍ କରିପାରିବ।
ଅ ହଁ।
ହୁଁ ମର ତିରିଶଟା ଯାକ ସରିଛି। ଆଉ ନୂଆ କାମ ଆସିନି।
ଓହୋ। ମୁଁ ସେଇଟା କାଲି ଯାଇଥିଲେ ଲିପୁନ ଭାଇ ଭୁବନେଶ୍ଵର ନା କଣ?
ଅ ହଁ ହଁ ହଁ ହଁ।
ଯାଇଥିଲେ ଯେ, ମୁଁ କହିଲି ଆଉ ମୁଁ ତ ଏକର ସେକଡ ହଉଛି ମୁଁ କିଛି ମତେ ଏରା କେତେ ମୁଁ ଏକରେ କାମ କରିବି ନା କଥା ହେବେ?
ମୋର ମୋର ଗୋଟେ କଲ ଏଇ ଏଇ ବିଷୟରେ ଗପି ହେବି ମନାଯେ ହେରା ଛାଡ଼ କିଏ ତାକୁ ଶୁନୁଛି ଏରା କହିଲେ ରିଜେକ୍ଟ ହେଇଯାଇଛି ମୋରଗୁରେ ବି ବହେ ଚାରି, ପାଞ୍ଚ ତାଙ୍କର ଛଅଟା ଖଣ୍ଡେରିଜେକ୍ଟ ହେଇଯାଇଛି ହେଇଛି ଏରା କିଏ କେତେ ଗପିବ କଟିଯାଉଛି ଭଲ ମୁଁ କାହାକୁ ପଚାରିବ ଏତେ କରିବି କରିବ କିଏ ଗପିବ
ତାପରେ ଆଜିକାଲି ସୁଧା ଘରେ ଭାବୁଛନ୍ତି ଯିଏ ଫୋନ କଲେ ଝିଅ ସାଙ୍ଗେ ଗପୁଛୁ
ହଁ ପୁରା ଅନ୍ୟ ନମ୍ବର ରୁ ବହେ ଆଉ କଣ କରିବେ କହି ଯୋଉ ବିଷୟ ଭାବିଲେ ଦେଖୁଛନ୍ତି ସେ ସେମିତି ଆଉ ଦେଖୁଛନ୍ତି ସେ ସେମିତି ସବୁ ଜିନିଷ ଆଉ କଣ କରିବା
ହୁଁ
ଆଉ ତାପରେ କେବେ ଯିବ ତମ ଇଆଡେ ଆରେ ଆଁ ମୋର ତ ଇଚ୍ଛା। ବହେ ଇଚ୍ଛା ସିଆଡେ ଯିବାକୁ। ଇନ୍ତିଆ ପାଗରେ ତ ଆହୁରି ବଢିଆ ଲାଗିବ ହିଆଡେ। ହଁ ୟା ପରେ ନେଚୁରାଲି ହରିଆଲି ଜାଗା ସିଆଡେ ସବୁ। ଦେଖିବା ରୁହ
ଏ କଣ ହେଇଟା ସେ ଶିବ ମନ୍ଦିର କଣ ନାଁ ଟା ମାନେ ପଡୁନି କୋରାପୁଟ ପାଖରେ। ଗୁପ୍ତେଶ୍ୱର।
ଗୁପ୍ତେଶ୍ଵର। କୋରାପୁଟ ପାଖରେ ତ? ହଁ ଗୁପ୍ତେଶ୍ୱର। ଆଉ କଣ କର ଦେଖ ଏଇଠି ଦି ମାସ ହେଲାଣି ଚଳିଲୁଣି ଦି ମାସ। ହଁ। ଯାଇଥିଲୁ ପୁରା ଏଇ ବାଇକରେ ଟ୍ରିପରେ ଯାଇ ଆର ମାସ ପୂର୍ବରୁ ଏଇ ଯୋଉ ଚାରି ମାସ ଖଣ୍ଡେ ପାଞ୍ଚ ମାସ ଖଣ୍ଡେ ହେଇଗଲା। ହଁ ବାଇକି ରେ ତିନି ଜଣ ଯାଇଥିଲୁ। ତିନିଟା ବାଇକି ରେ। ଉଁ ମୋର ଗୋଟେ ଏସ୍ଦିଟେ ତାର ଗୋଟେ ରନୀନଟେ। ଆଉ ଗୋଟେ ହର୍ନର ତିନି ଜଣ ଆମର ତ ଗୋଷ୍ଠୀ। ତିନି ଜଣ ସାଙ୍ଗ ଆମେ ସାଥି ଆଉ ପ୍ଲାନ ହେଲା ଚାଲିଲୁ ଏଇଠୁ ଆଉ ଡାଇରେକ୍ଟ ଆଉ କୋରାପୁଟ। ଅ ସକାଳୁ ତିନିଟା ଆଉ ବାହାରିଲୁ ଏଉଠୁ ଏଇଠୁ ତିନିଟା ସାଢେ଼ ତିନିଟା ବେଳକୁ ଦକ୍ଷିଣ କାଳୀରେ ମୁଣ୍ଡିଆ ମାଇଲୁ। ଚାଲିଲୁ ପୁରା ଡାଇରେକ୍ଟ ଭୁବନେଶ୍ୱରରେଏମିତି ହେଇକି ପହଞ୍ଚି ଗଲୁ ଶିମଳିଗୁଡାରେ ସନ୍ଧ୍ୟା ପାଞ୍ଚ ଟା ପାଖା ପାଖି ହେଇଗଲା ଆଉ।
ଆଛା।
ସେଠି ରହିଲୁ ସେଠୁ ଯାଇକି ଗଲୁ ଏଠିକି ଆମର କଣ ଶିମିଳିଗୁଡାରୁ କଣ କଣ୍ଟା ବାଉଁସୁଣୀ କଣ୍ଟା ବାଂଉସୁଣୀ ମାଙ୍କ ମନ୍ଦିର ଗୋଟେ ଅଛି ଦୁର୍ଗା ମାଙ୍କର। ଆଉ ହନୁମାନବି ହଁ ସେ ବହୁତ ପ୍ରଖ୍ୟାତ ମାନେ କିଛି ଇଏ ନୁହଁ ଫେମସ ମନ୍ଦିର ଦେଖାଯିବନି ତମକୁ।
ନାଇଁ କିନ୍ତୁ ମାନେ କଣ କହିଲେ ଡାକିଲେ ଶୁଣନ୍ତି କୁଆଡେ।
ହଁ ହଁ ଶକ୍ତି ବହୁତ ଅଧିକ ଶକ୍ତି। ସେଇଥିପାଇଁ ଇ-ଇୟେ ଆଜ୍ଞା ହଁ ଭାଇ ହଁ।